ହ୍ୟାଲୋ
ହ୍ୟାଲୋ
ମ୍ୟାଡ଼ାମ ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା ମ୍ୟାଡ଼ାମ ଆଃ ମ୍ୟାଡାମ ଆଃ ଆପଣ ଯଦି ଦେଖିବେ ଯେ ଯଦି ଆପଣ ଗୋଟେ ନର୍ମାଲ ଲାଇଫ ଦେଖିବେ ତ ସେ ସମୟରେ ମା ବିଭିନ୍ନ ପ୍ରକାର ବ୍ୟକ୍ତି ବିଶେଷ ଆମ ସମାଜରେ ଅଛନ୍ତି ମାଡାମ ତ ଆପଣ ହଁ ଆପଣଙ୍କ ହିସାବରେ ଗୋଟେ ଛୋଟ ପିଲା ଫେଜ ହଉ କିମ୍ବା ଶୂନରୁୁ ଦଶ ବର୍ଷ ହଉ। କି ଦଶ ର କୋଡିଏର୍ କିମ୍ବା କୋଡିଏରୁ ତିରିଶ କିମ୍ବା ତାପରେ ବୃଦ୍ଧ ହେଲା ପର୍ଯ୍ୟନ୍ତ। ସମ୍ପୂର୍ଣ୍ଣ ଉ ତମ ମାନର ଜୀବନ ଶୈଳୀ କଣ ହେଇପାରେ ବୋଲି ଆପଣ ଭାବୁଛନ୍ତି।
ସବୁଠୁ ଉତ୍ତମ ମାନର ହଉଛି କଣ କହିବି?
ହଁ ଆପଣ ବୟସ ହେଇଯାଉ। ବୟସ ହିସାବରେ ଡିଫରେନ୍ସିଏଟ କରନ୍ତୁ। ନହେଲେ ଆପଣ ଏକାଥରେ ସମସ୍ତଙ୍କୁ ମାନେ କନସିଡର କରିକି ଆପଣ କହିପାରିବେ।
ନା ନା ମୋ ବୟସ ଅନୁସାରେ ହିଁ କହୁଛି।
ହଁ ହଁ କୁହନ୍ତୁ।
ସବୁଠୁ ଜୀବନ ଯାପନ ଜିନିଶଟା ମାନେ ପୁରା ସରଳ ହେଲା। ଦେଖିବେ ଜଣେ ମା ହେବାପରେ ଆଁ ପିଲା ଗର୍ଭରେ ଥିବା ସମୟଠୁ ପିଲା ଜନ୍ମ ହେବାର ମାତ୍ର ଦି ବ ତିନି ବର୍ଷ ଧରନ୍ତୁ ଗୋଟେ ପିଲା ଚାଲାକି ହେଇଯିବଣୀ। ସେ ପର୍ଯ୍ୟନ୍ତ ତାଙ୍କର ପୁରା ବିନ୍ଦାସ ଲାଇଫ୍। ନା ଟେନସନ ଅଛି ନା ଶୋଇବାରେ ଟେନସନ ନା ଖାଇବାରେ ଟେନସନ ତାଙ୍କର କିଛି ଚିନ୍ତା ନାହିଁ। ବାସ ଖାଲି ତାଙ୍କର ଆମେ ଟିକେ ଦାୟିତ୍ଵ ଖାଲି ଟିକେ ନେବା ଦରକାର ଆଜ୍ଞା। ନହେଲେ ସେ କିଛି ତାଙ୍କର ମାନେ କଷ୍ଟ କିଛି ନଥାଏ।
ମ୍ୟାଡ଼ାମ କୋଉ ବୟସରୁ କୋଉ ବୟସ କହିଁଲେ ଏଇଟା?
ମାନେ ଗୋଟେ ମା ତା ଗୋଟେ ଶିଶୁ ଗର୍ଭରେ ଧରିବା ପରଠୁ ତାର ଜନ୍ମ ହବାର ତିନି ବର୍ଷ ପର୍ଯ୍ୟନ୍ତ କଥା କହୁଛି।
ଆଚ୍ଛା ଆଚ୍ଛା ଆଛା ଆଚ୍ଛା ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ଠିକ ଅଛି ଠିକ ଅଛି।
ଆମେ ତାଙ୍କୁ ଯେତେବେଳେ ଛୁଆଟେ ଥାଉଛି ଗୋଟେ ମା ଭିତରେ ମା କୁ ସିନା କଷ୍ଟ ସହିବାକୁ ପଡେ ପିଲାର କଣ ଅସୁବିଧା ହୁଏ।
ନିଶ୍ଚ୍ ନାଇଁ ନାଇଁ ନିଶ୍ଚିତ ଭାବେ ନାଇଁ।
ନାଇଁ ଏମିତି କୌଣସି କାରଣବଶତଃ ମଧ୍ୟ ଦେଖିବେ କୌଣସି କାରଣରୁ ମଧ୍ୟ ପିଲା ମଧ୍ୟ ନଷ୍ଟ ହୋଇଯାଉଛନ୍ତି। ନା କୋଉ ପିଲାଙ୍କ ଡେଥ ହେଇଯାଉଛି। ସେଇଟା ମାନେ ବିଜ୍ଞାନ ପା ଠ ଅନୁସାରେ ହେଇଥାଇପାରେ ନହେଲେ ମା ର କିଛି ତ୍ରୁଟି ଯୋଗୁଁ ସେଇଟା ହେଇଥାଇପାରେ ଆମେ ସେଟା ଧରିବାନି ହଁ ଆମେ ସେଟା ଧରିବାନି। ହଁ ଦେଖନ୍ତୁ ଯେତେ ହଁ। ମୁଁ ସେଇଟା କହିବି ସେ ସେଇ ଲାଇଫଟା କିନ୍ତୁ ପୁରା ପରଫେକ୍ଟ ଲାଇଫ ମାନେ କିଛି ବି ସେଥିରେ କିଛି ଟେନସନ ନଥାଏ ମା ଅବଶ୍ୟ ଥାଏ କିନ୍ତୁ ଛୋ ପିଲାଙ୍କର କିଛି ନଥାଏ ସେମାନେ ବୁଲେଇଲେ ବୁଲୁଥିବେ ତା ଖାଇବା ମଧ୍ୟ ଭୁଲିଯିବେ କି ନାଇଁ ନିଦ ତାଙ୍କ ନିଦ ମଧ୍ୟ ହଜିଯିବ ଯେ ଆମେ ବୁଲୁଛୁ ବୋଲି। ଘରକୁ ଆସିଲେ ଟିକେ କେଁ କେଁ ହେବେ ପୁଣି ଖାଇଦେବେ ତାଙ୍କର ପୁଣି ଶୋଇପଡିବେ ପୁଣି ଉଠିବେ ପୁଣି ଖେଳିବେ ତାଙ୍କର ସେଇ ସବୁ କାମ ଚାଲିଥାଏ। ଯେତେବେଳେ ଶିଶୁଟି ପୁରା ବଡ ହେଇଯାଏ। ତାଙ୍କର ଯେତେବେଳେ ପାଠ ପଢା ବୟସ ହେଇଯାଏ ତାକୁ ଟିକେ ଚିନ୍ତା ଲାଗିଯାଏ ଆମେ ଶିସ୍ କୁ ବାଡେଇ ଥାଉ ମଧ୍ୟ ବେଳେ ବେଳେ ବିରକ୍ତ କରେ।
ହଁ ହଁ ହଁ ଆଜ୍ଞା ଆଜ୍ଞାା ନିଶ୍ଚିତ ଭାବରେ।
ହଁ ସେଇଠୁ ତାଙ୍କର ଟିକେ ଟିକେ ଆରମ୍ଭ ହେଇଯାଏ କଷ୍ଟ ଟା ଟିକେ ଟିକେ ଅବଶ୍ୟ ବେଶୀ ନାହିଁ। ଟିକେ ଟିକେ କଷ୍ଟ ଷ୍ଟ ଆରମ୍ଭ ହେଇଯାଏ। ତାପରେ ଏମିତି ପାଠ ପଢାକୁ ଧରିବା ଦେଖିବାକୁ ଗଲେ ମାନେ ଆମର କଲେଜ ଲାଇଫ୍ ସରିକି ଆମ ଚା କିରି କରିବା ପର୍ଯ୍ୟନ୍ତ ଆମର କେଉଁ ଦିନ ମଧ୍ୟ ଚିନ୍ତାର ଅଭାବ ରହିବନି। ଆମେ ସବୁଦିନେ ଚିନ୍ତା କରିବା ନା ଆଜି ପାଠ କେମିତି ପଢିବି ନା ପା ଠତ ପଢିଥିଲେ ଚାକିରି କେମିତି କରିବି। ମାନେ ସେ ଜିନିଷରେ ବହୁତ କଷ୍ଟ ଅଛି। ଦେଖିବେ ସେଥିପାଇଁ ପିଲା ଅଧିକ ବି ସୁଇସାଇଡ କରୁଛନ୍ତି ସେଇ ପାଠକୁ ନେଇକି। ଚାକିରିକୁ ନେଇକି ମୁ କେତେ ସମସ୍ୟା ଦେଖାଦଉଛି। ତାପରେ ରହିଲେ ବାହା ହେଇଯିବା। ଯେତେବେଳେ ତାଙ୍କର ବାହାଘର ସବୁ ହେଇଯାଏ ସେଥିରେ ବି ଦେଖିବ କେତେ ପାରିବାରିକ ସମସ୍ୟା ଥାଏ ଉ ଉଁ ମାନେ ଙ୍କର ହଁ ମାନେ କର ଜଣେ ଭଲ ଝିଅ ଟେ ବାହାହେଲା ତାଙ୍କ ଘର ସହିତ ସେ ଖାପ ଖୁଆଇ ଚଳି ପାରିଲା। ତ ସେ ସମସ୍ତଙ୍କ ପାଇଁ ଭଲ। ଗୋଟେ ଗୋଟେ ଝିଅ ଚଳି ପାରନ୍ତିନି ତାଙ୍କୁ ଆଡଜେଷ୍ଟ କରିବାକୁ ହୁଏନି, ସେମାନେ କଣ କହିବେ ତାଙ୍କ ଜିଦ ରେ ତାଙ୍କେ ସେ ତାଙ୍କ ସେଇ କାମ ହିଁ କରିବେ। ଯାଆକେ ସମ ତଙ୍କୁ ଭଲ ଲାଗେନି ସେଇଥିରେ ମଧ୍ୟ ମିସ୍-ଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ ହେଇ ସେଇଥିରେ ମଧ୍ୟ କଷ୍ଟ ହୁଏ ବାହା ହେଇଥିବା ଲୋକ କଷ୍ଟ ହୁଏ। ହଁ ପରିବାର ଲୋକଙ୍କୁ ମଧ୍ୟ ସେଇଟା କଷ୍ଟ ହୁଏ। ତାପରେ ତାଙ୍କର ପୁଣି ପରିବାର ଯଦି ଆଗକୁ ବଢେ ସେଇଥିରେ ପୁଣି ତାଙ୍କର କଷ୍ଟ ହୁଏ। ମାନେ ସବୁଥିରେ ହସ ତ ଖୁସି ଏମିତି ସବୁ ଲାଗିକି ତ ଅଛି। ହେଲେ ବି ମୁଁ କହୁଛି। ମାନେ କଷ୍ଟ ଟା ସବୁଥିରେ ଅଛି। ଯେତେବେଳେ ଯେତେବେଳେ ସେଇ ସମୟ ଟା ମଧ୍ୟ ଚାଲିଯାଏ। ତାପରେ ଜଣେ ସେ ମାନେ ବୁଢା ହେଇଗଲେ ସେ ବି ବୁଢୀ ହେଇଗଲେ। ସେଇ ସମୟ କଷ୍ଟରୁୁ ଅଧିକ କଷ୍ଟ ମଧ୍ୟ ଆଉ କେହି ନଥିବ କିଛି ନଥିବ। ମାନେ ଦେଖିବେ ହଁ। ଦେଖିବେ ସେମାନେ ଯେତେବେଳେ ପୁଅ ଝିଅ ବଡ କରିଦେଇଥିବେ ତାଙ୍କୁ ମଣିଷ କରିଦେଇଥିବେ ସେମାନେ ସବୁ ବାହାରେ ର ଚାକିରୀ ବାକିରି କରୁଥିବେ ବାପା ମା କିନ୍ତୁ ଏକା ମାନେ ଅଲଗା ରହୁଥିବେ। ଯେତେବେଳେ ତାଙ୍କ ଦେହ ଖରାପ ହୁଏ ନା କିଛି ଅସୁବିଧା ହୁଏ ତାଙ୍କ ପାଖରେ ଥବାକୁ କେହି ନଥାନ୍ତି। ସେମାନେ ବେଳେ ବେଳେ ଭୋକ ଉପାସରେ ବି ରୁହନ୍ତି। କେତେବେଳେ ବାହାରୁ ମଧ୍ୟ ଆଣିଥାନ୍ତି। ମାନେ ବହୁତ କିଛି ସମସ୍ୟା ତାଙ୍କୁ ସମାଧାନ କରିବାକୁ ପଡେ ସେଇ ପରିସ୍ଥିତିରେ ସେଇ ଜୀବନ ଲାଇଫ ଟା ବହୁତ କଷ୍ଟକର ହେଇଥାଏ।
ଏମିତି ବି ପୁଅ ଅଛନ୍ତି। ଯେ ବାପା ମାଙ୍କର ଏ ସେ ଘୃଣା କରନ୍ତି ତାଙ୍କୁ ତାଙ୍କର ମରିବା ଖବର ଶୁଣିଲେ ମଧ୍ୟ ସେମାନେ ଆସନ୍ତିନି। ହଁ ବୁଢା ବୁଢୀ ତ ହେଇଗଲେଣି ତାକୁ କିଏ ପକେଇଦବ ଆମେ କାଇଁ ଯିବୁ ଏତେ ବାଟରୁ ଆମର ପଇସା ଖର୍ଚ୍ଚ ହେଇଯିବ ଆମେ କଣ ଫ୍ଲାଇଟ ରେ ଯିବୁ ଏତେ ବାଟରୁ। ଏମତି ଆଜ୍ଞା ଏମିତି ବି ଅଛନ୍ତି। ଆପଣଙ୍କ ମତରେ କଣ? ମୁଁ ତ ସେମିତି ଭାବେ ମାନେ ସେଇ ଲାଇଫଟା ହଉଛି ବହୁତ କଷ୍ଟ। ଆମେ ପୁଅଝିଅ ଜନ୍ମ କରିବା, ତାଙ୍କୁ ମଣିଷ କରିବା, ସେମାନେ କିନ୍ତୁ ଆମ ସ ତ ମାନେ ଆମର ଶେଷ ଜୀବନ ପଯ୍ୟନ୍ତ ସେମାନେ ଆମ ସାଥରେ ରୁହନ୍ତିନି।
ଆମେ ବି ପରିସ୍ଥିତିକୁ ଦେଖି ତାଙ୍କୁ ମଧ୍ୟ ଆମେ ବି ଅନୁମତି ଦେଉ। ତମେ ବାହାରେ ରୁହ ତମ ପିଲା ଛୁଆବି ଏ ତାଙ୍କର କିଛି ଅଛି ସେମାନେ ରୁହନ୍ତି ବି ବାହାରେ ତାଙ୍କର ସବୁ ସୁବିଧା କୁ ଦେଖିବାକୁ ଗଲେ। ମନେ କହୁଛନ୍ତି ନା ଗାଁରେ ଅଛ ଗାଁ ରେ ରହୁଛନ୍ତି ଗାଁରେ କଣ ସବୁ ସୁ ସୁବିଧା ମିଳିବ ମିଳିବନି ତାଙ୍କୁ ଆମେ କଁ କରିବା ନା ତମେ ଯାଓ ସହରରେ ରୁହ। ହଁ ଆମେ କହିବା ତମେ ସହରରେ ରୁହ। ସେଠି ସବୁ ସୁବିଧା ଅଛି ପିଲାମାନେ ପାଠ ପଢିବେ ତମର ଚା କିରି ଅସୁବିଧା ଅଛି ତମେ ସେଠି ଯିବା ପାଇଁ ଯିବା ଆସିବାରେବି ସୁବିଧା ହବ। ତାପରେ ତାଙ୍କେ ପଳାନ୍ତି ଯେ। ଯେବେଳେ ସେମାନେ ଯେତେବେଳେ ସେମାନେ ସହରରେ ଉଁ ଆ କଣ ସେଟା କୁହନ୍ତି, କଣ ସେଟା କୁହନ୍ତି? କଣ ଯୋଉ ସହରରେ ପୁରା ମିଶିଯାଆନ୍ତି, ତାଙ୍କୁ ଆଉ ଗାଁ ଭଲ୍ ଲାଗେନି। ହଁ ଭଲ୍ ଲାଗେନି ତାଙ୍କୁ ଗାଁକୁ ଆସି ଲେ ଏରେ କେତେ ଦିନ୍ ଆଉ ରହିବୁ ଜମା ଭଲ୍ ଲା ଲୁନି ଗରମ ହଉଚି ଫ୍ୟାନ୍ ନାଇଁ, ଏସି ନାଇଁ, କୁଲର ନାଇଁ, ଟିଭି ନାଇଁ ମାନେ ଏମିତି ସବୁ ବାହାନା କରିବେ ଆଉ।
ହଁ ସେମିତି ବାହାନା କରିବେ ହଁ।
ହଁ ତାପରେ ଆସ୍ତେ ଆସ୍ତେ, ହଁ
କହୁଚିକି ନା ଏଇଟା ତ ଆପଣ ଗୋଟେ ନର୍ମାଲ ଜୀବନ ଶୈଳୀ କହିଲେ। କିନ୍ତୁ ଗୋଟେ ମାନେ ଉତ୍ତମ ଜୀବନ କଣ ହେଇପାରେ? ମାନେ ନାଇଁ ଗୋଟେ ଗୋଟେ ଉଦାହରଣ। ଜୀବନ ଗୋଟେ କେମିତି ହେଇପାରେ ସେଇଟା ପୁଣି ଖିଆ ମାନେ ମନେକର ଆ ପଣଙ୍କର ମାନେ ପିଲା ଛୁଆ ଅଛନ୍ତି। କି କି ଆପଣଙ୍କ ଭାଇର ପୁଅ କି ଆପଣଙ୍କ ଘରେ ଯିଏ ଛୋଟ ଛୁଆ ବି ଥାନ୍ତି। ତାହେଲେ ସେମାନେ କ କେମିତି କଣ ଜୀବନ ମାନେ ମେ ମେ ଅତିବାହିତ କଲେ ଗୋଟେ ଲାଗିବ ନାଇଁ ଏଇ ଗୋଟେ ଉତ୍ତମ ଜୀବନ ଯାପନ କରିବ। କି ଉତ୍ତମ ଜୀବନ ଯାପନ କରିବେ ଗୋଟେ ସେଇ ସେଇ ଦା ସେଇ ଧାରା ଟା କଣ ହେଇପାରେ?
ଦେଖନ୍ତୁ ସେ ଯେତେବେଳେ ଛୁଆ କଥା କହିବା ଶିଖୁଛି, ଆ ଯେତେବେଳେ ସେ କଥା କହିବା ଶି ଖୁଚି ତାକୁ ଆମେ ସବୁ ପ୍ରକାର ଶିକ୍ଷା ଦେବା ଉଚିତ ଯେମିତି ପାରିବାରିକ ହଉ ସାଂସ୍କୃତିକ ହଉ ଆଉ
ହଁ ହଁ ହଁ ହଁ
ଆ ଉଁ ଆଉ କଣ ଏଇ ଆମର ଯେମିତି ମାଧ୍ୟାତ୍ମିକ ହଉ। ଆଁ ଆମେ ତାଙ୍କୁ ଏସବୁ ଶିଖ କ୍ଷା ଦେବା ଦରକାର ଯେହେତୁ ସେମାନେ ସେଗୁଡ଼ିକ ଶିକ୍ଷା ପାଇଲେ ତାଙ୍କ ଭବିଷ୍ୟତରେ ସେମାନେ ଭଲ ମଣିଷ ହେଇ ଗୋଟେ ଉ ତ୍ତମ୍ ଜୀବନ ଯାପନ ସୃଷ୍ଟି କରିପାରିବେ ମୋ ଅନୁସାରେ ସେମିତି।
ଆଉ ତାମାନେ ଆପଣଙ୍କର ମାନେ କହିବାର ଉଦ୍ଦେଶ୍ୟ ହଉଚି ଉଚ୍ଚ ଶିକ୍ଷା ଦବାଟା ନିଶ୍ଚିତ ଦରକାର।
ନିଶ୍ଚିତ ଦରକାର, ତା ସହିତ ଆମେ ପାରିବାରିକ ଶିକ୍ଷା ମଧ୍ୟ ଦବା।
ହଁ ହଁ ନା ଠିକ୍ ଠିକ୍।
ଆବେ ଦେଖୁ ଏବେ ଜାଣିଥିବେ ଆ ପଣଙ୍କ ଘରୁକୁ କିଏ କୁଣିଆ ଆସିବେ କଇବେ ହ୍ୟାଲୋ ଆଣ୍ଟି, ଆଉ ଏବେ ସେ ନମସ୍କାର ଯୁଗ ନାହିଁ।
ସେ ନମସ୍କାର ଯୁଗ ନାଇ।
ନାଇଁ କେତବେଳେ ଗୁଡ ମର୍ଣ୍ଣିଂ କେତବେଳେ କହିବେ ଗୁଡ ନାଇଟ୍ ଏମିତି ସବୁ ଦେଖିବାକୁ ମିଳେ କିନ୍ତୁ ଆଗ ଯେମିତି ଗୁଡୁଛି ପ୍ରଣାମ କରନ୍ତି କି ମୁଣ୍ଡିିଆ ମାରନ୍ତି ଏବେ ସେସବୁ ଆଉ ଦେଖିବାକୁ ମଧ୍ୟ ମିଳୁନି।
ହୁଁ ହୁଁ
ଆଜ୍ଞା, ଯଦି ଆମେ ସେ ସବୁ ଛୁଆ ମାନଙ୍କୁ ଛୋଟ ପୂର୍ବୁରୁ ଆମେ ଯଦି ଶିଖେଇବା ନା ଆଜି ଘରୁକୁ କୁଣିଆ ଆସିବେ ତାଙ୍କୁ ତୁ ପାଦ ଧରି ନମସ୍କାର କରିବ। ନା କୋଉଠୁ ଗଲେ ଯାଇଛତ କ ଥା ହବ ମୁଣ୍ଡ ନୁହାଁଇ କଥା ହବ, ଆମେ ଏମିତି କିଛି ବହୁତ୍ ପ୍ରକାର ଶିକ୍ଷା ଅଛି। ଯୋଉ ସେ ଛୋଟ ବେଳୁ ଛୁଆଙ୍କୁ ଦିଆଯାଏ। ତାଙ୍କୁ ଆମେ ଛୋଟ ବେଳୁ ଶିକ୍ଷା ଦେଲେ ହିଁ ତାଙ୍କ ସେଟା ଭବିଷ୍ୟତରେ କାମରେ ଆସିବ ବୋଲି ମୁଁ ଭାବେ।
ହୁଁ ହୁଁ ନିଶ୍ଚିତ ଆ ନିଶ୍ଚିତ ହୁଁ ହୁଁ
ଆପଣଙ୍କ ମତରେ କଣ ଅଛି।
ଆ ମ୍ୟାଡ଼ାମ ଯେହେତୁ ମୁଁ ଜଣେ ମାନେ ପ୍ରତିଯୋଗୀ ମୂଳକ ପରୀକ୍ଷା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଛି ବର୍ତ୍ତମାନ ସମୟରେ
ଆଜ୍ଞା
ଅ ତ ମୁଁ ମୁଁ ନିଜେ ଦେଖିପାରୁଛି ଯେ ମୁଁ ଯଦି ଦେଖିବି ଯେ ଜୀବନର ପ୍ରକୃତରେ ଉଚ୍ଚ ମାନର ତ ମାନେ ଚିନ୍ତାଧାରା ଆସେ ସେଇ ପ୍ଲସ ଟୁ ପରେ ହିଁ ଆସିପାରିବ।
ଆସିଥାଏ ହଁ ହଁ ନିଶ୍ଚିତ ଭାବରେ।
ଯେହେତୁ ଆମେ ତା ପରେ ମାନେ କ୍ୟାରିଅର ଚୟନ କରୁ। ଆଉ ଯେକୌଣସି ଫିଲ୍ଡ କୁ ଯିବାକୁ ଆମେ ମାନେ ପ୍ରୟାସ କରୁ। ତ ତେଣୁକରି ନିଶ୍ଚିତ ଭାବରେ ତାପରେ ଆସେ। ପୁଣି ତାପରେ ମତେ ଲାଗେ ଯେ ଗୋଟେ ବେ ହଉ କିମ୍ବା ଗୋଟେ ଛାତ୍ର ହଉ ଗୋଟେ ଛାତ୍ର ମାଧ୍ୟମରେ ଯେ ସିଏ ନି ନିଜ ସବଜେକ୍ଟ ରେ ଗୋଟେ ଅତି ଉଚ୍ଚ ମାନ୍ ର ଜ୍ଞାନ ଆହରଣ କରିବା ନିହାତି ଦରକାର। ଏଟା ଦୁଇରେ ଜ୍ଞାନ ନେଇକି ତାକୁ ଜ୍ଞାନକୁ କାର୍ଯ୍ୟରେ ଲଗେଇର ଦକ୍ଷତା ତା ପାଖରେ ଥିବା ନିଶ୍ଚି ସେତ ଅବଶ୍ୟକ।
ଆବଶ୍ୟକ ହଁ
ହଁ ଆଉ ତିନି ନମ୍ବର କ ଯଦି ତା ଜ୍ଞାନ ଆଉ କାର୍ଯ୍ୟ କୌଶଳ ତାକୁ ସିଏ ଲଗେଇ ପାରୁନି ଯେମିତି କିି ମନେକର ମ୍ୟାଡ଼ମ୍ ପଢିଛି ଇଞ୍ଜିନିୟରିଂ କିନ୍ତୁ ମୁଁ ଯିବି ସିଭିଲ୍ ସର୍ଭିସ୍ ତ ଇଞ୍ଜିନିୟରିଂ ର ସିଭିଲ ସର୍ଭିସ ରେ ବିଶେଷ କାମ କିଛି ନାହିଁ।
ନାଇଁ ହଁ
ନାଇଁ ଠିକ୍। ସେ ପରିପ୍ରେକ୍ଷୀରେ ମତେ ମାନେ ମୋ ସିଭିଲ୍ ସର୍ଭିସ୍ ଯଉଟା ଅଛି। ସେଇ ଜବ ଟାକୁ ମାନେ ମାନେ ଲୋକଙ୍କ ପାଖକୁ ପହଞ୍ଚିବା ଆମର ମୂଳ କର୍ତ୍ତବ୍ୟ ରହିବ। ସେ ଜରିଆରେ କାର୍ଯ୍ୟ କରିବା କି ଯାହା ବି ହଉ ସେ ମୁଁ ଭାବେ ଯେ ନାଇଁ ନିଜ ଜୀବନ ଦ୍ଵାରା ଯଦି ଗୋଟେ ମାନେ ମାନବ ସମା କିଛି ଗୋଟେ ଅବଦାନ ମିଳିପାରୁଛି ସେଆ ଗୋଟେ ଉତ୍ତମ ଜୀବନ ହବ ବୋଲି ମୁଁ ଭାବୁଛି।
ଠିକ୍ କଥା।
ମୁଁ ମାଡାମ ଆର ଆର ପରବର୍ତ୍ତୀ ଜିନିଷଟା ମୁଁ କହିବି ବର୍ତ୍ତମାନ ତ ମତେ ଟିକେ ବିଚ୍ୟୁତ କରିବାକୁ ପଡିବ। ଆଉ ଏ ତିକି ମ୍ୟାଡାମ ଧନ୍ୟବାଦ ଆପଣଙ୍କ କଥା ଶୁଣିକି ଖୁସି ହେଆକୁ ମାନେ ଶିଖିବାକୁ ମିଳିଲା। ମୁଁ ଆପଣଙ୍କୁ ପୁଣି ଥରେ ପ୍ରୟାସ କରୁଛି ଆପଣଙ୍କ ପାଖକୁ
ଆଜ୍ଞା